ସୁଖ ହଁ ହାଲୋ
ହଁ
କୁହନ୍ତୁ?
ତୁ ହଉ କଣ ସରିଲାଣି ଖାଇବା।
ଖାଇବା ତ ସରିନି ଅଳ୍ପ କିଛି। ଖାଇଛି ରାତି ଭୋଜନ ଟା ଅଳ୍ପ ଟିକେ ଖାଇଲେ ଭଲ
ହୁଁ ମାନେ ରାତି ଭୋଜନ ସରିଲାନ ନା ସରିନି?
ସରିନି ଅଳ୍ପ ଖାଇଛି କାଲି ପାଇଁ
ହଁ ହଁ ହ ଆଚଛା
ଯେ ଟିକେ ଆମର ଇଏ ହେଇଥିଲା। ଘର ପାଖରେ ଜଣଙ୍କୁର ଭୋଜିଥିଲା।
ହୁଁ।
ଆଜି ଘର ପାଖରେ ଭୋଜି ଥିଲା। ମୁଁ ସେଠି ଭୋଜି ଖାଇଥିଲି। ତାପରେ ସାଧା ସାଧା ହେଇଥିଲା ଆଉ। ସେ ଆମ ଘରକୁ ବି କିଛି ପଠେଇଥିଲେ। ଆଉ ପଠେଇଥିବାରୁ ତା ପରେ ସେଗୁଡା ସବୁ ଫ୍ରିଜ ରେ ଶୀତଳ ଭଣ୍ଡାରରେ ଥିଲା ତାପରେ ତାକୁ ଆମେ ମାମା ଆଣିକି ଦେଲେ ଆମେ ଖାଇଲୁ ଏବେ ଆଉ।
ଆଚ୍ଛା।
ଆଉ ତମର ସ୍କୁଲ୍ ପିରିୟଡ଼ଟା ସ୍କୁଲ୍ ସମୟ ଟା କେମିତି କଣ ବିତିଲା?
ହଁ ସ୍କୁଲ୍ ସମୟରେ ବହୁତ ଭଲ ଥିଲା। ସ୍କୁଲ୍ ବହୁତ ଭଲ ଥିଲା ତାପରେ କଣ କହିଲ?
ମୁଁ କହିଲି ସ୍କୁଲ୍ ସମୟ ମଜା ମସ୍ତି
ହଁ। ଛଗଡ଼ା ତ ବହୁତ ଭଲ ଥିଲା। ତାପରେ ଯୁକ୍ତ ଦୁଇଟା ଟିକେ ମାନେ ଏତେ ନଥିଲା ଭଲ ମୋର ଆଉ ଟିକେ ବୋରିଂ ଥିଲା ଏତେ ଭଲ ଲାଗେନି କଲେଜ୍ ତ ଯାଏନି ବାକି କୋଚିଂ ଖାଲି ଯାଏ, ପାଠ ପଢ଼େ ଯାହା ଘରେ ଦେନ୍ ପ୍ଲସ୍ ଥ୍ରୀ ଯେତେବେଳେ ତାପରେ ସେଇଟା ହିଁ ଭଲ ଥିଲା ବହୁତ ଭଲ ଥିଲା ତିନି ବର୍ଷ ଯାକ ମୁଁ ସବୁଦିନି କଲେଜ୍ ଯାଏ କ୍ଲାସ୍ କରେ ସେମିତି କିଛି ବି ମାନେ ଛାଡ଼େନି କିଛି ବି କ୍ଲାସ୍। ସେତେବେଳେ ପଢ଼ାପଢ଼ି ଭଲ ଥିଲା ତାପରେ
ନାଇଁ ପ୍ଲସ ସ୍ତ୍ରୀ ତ ଯୁକ୍ତ ଥ୍ରୀ ଟା ହଉଛି ଏତେ ମାନେ ମାନେ କ୍ଲା ଏତେ ତ ଆମର ପାଠ ମାନେ କ୍ଲାସ୍ ଏତେ ହୁଏ ନା।
ନାଇଁ ଆମର ସବୁବେଳେ ହୁଏ ଆମର ରେଗୁଲାର୍ଲି ପୁରା ହୁଏ ସବୁଦିନ।
ତମର କୋଉ କଲେଜ୍ କି?
ଉଁ ଆମର ଥିଲା ଆମର ଏସ୍ଭି ଏମ୍ ଥିଲା ମାନେ ଆମ ଡିଷ୍ଟ୍ରିକ୍ଟରେ ହିଁ ଥିଲା।
ଉଁ ଅଟ୍ ମାନେ ଅଟୋନମସ୍।
ହଁ ହଁ ଅଟୋନମସ୍ ଥିଲା।
ହୁଁ।
ହୁଁ। ତ ପ୍ଲସ୍ ଟୁ ରେ ଯାଉନଥିଲି ଯେହେତୁ ଏତେ ଭଲ ଲାଗୁନଥିଲା ତାପରେ ଭଲ ଲାଗିଲା ପ୍ଲସ୍ ଥ୍ରୀଟା ବହୁତ ଭଲରେ ଗଲା ପଢ଼ାପଢ଼ି ସବୁ।
ହୁଁ ଟିକେ ମନ ଦୁଃଖ କରି କଥା ହଉଛ।
ନା ତ
ନିଦ ଲାଗିଯାଉଛି।
ନାଇ ନାଇ ନାଇ ମୁଁ ସୁଏ ଲେଟ୍ ରେ
ଓହୋ ତାପରେ ତଥାପି କେତେ ସମୟ ଲାଗେ ସୁ
ରାତିରେ ତ ଗୋଟେ ଗୋଟେ ସାଡ଼େ ଗୋଟେ ମାନେ ଶୋଇନଥାଏ ମାନେ ଏବେ ଦେଖମେ ଏବେ ଯେମତି ଖାଇନି ତ ଏବେ ଯିବି ଖାଇବା ପାଇଁ ତ ଖାଇକି କାମ ସବୁ ସାରିକି ଧୁଆ ଧୁଇ ଟିକ ବ୍ରସ୍ କରିକି ଧୁଆ ଧୁଇ, ଦଶଟା ସାଢ଼େ ଦଶଟା।
ଆମର ଆଠଟା ବେଳକୁ ଖାଇଦଉ।
ଆଚ୍ଛା।
ଆଟଠା ବେଳକୁ ଖାଇଦେଉ ତାପରେ ଦଶଟା ବେଳକୁ ଅଧା ମାନେ ଅଧା ଗୋଟେ ରାତିର ଅଧା ନିଦ୍ରା ବି ସରିଯାଇଥିବ।
ହୁଁମ୍।
ତମେ ତ ଗୋଟିଏ ବଳେ ଶୋଉଛ।
ହଁମ୍ ତ ତମେ ତମ ଶୋଇବା ଟାଇମ୍ ମାନେ ଖାଇବା ତ ସେ ଏତିକି ଟାଇମ୍ ନା କିନ୍ତୁ ଶୋଉଛ କେତେବେଳେ?
ଆ ହୋ। ଶୋଇବା ଟା ହଉଛି ଦେଖ ଆମେ ତ ମାନେ ବ୍ୟାଚଲର ଶୋଉଚୁ ରାତିରେ କମ୍ ମାନେ ସାଙ୍ଗସାଥି ଯେତେବେଳେ ଥିଲା ଏବେ ତ ଆଉ କେହି ସାଙ୍ଗ ପିଲା ନାହାନ୍ତି। ସବୁ ମାନେ ବିଭିନ୍ନ ବିଭିନ୍ନ ସଂସ୍ଥାରେ କିଏ ପାଠ ପଢୁଛି। କିଏ କାମ କଲାଣି ତାପରେ କିଏ ବି ପୁଣି ସବୁଆଡେ ସବୁ ବିଭିନ୍ନ ପ୍ରକାର ସବୁ ନିଜ ନିଜ ସମସ୍ୟା ଚାଲିଲେ। ସେତେବେଳେ ଆମ ଗାଁରେ ଥିଲୁ ପିଲାମାନେ ସବୁ ମଜା ମସ୍ତି ହଉଥିଲା। ତାପରେ ଆମର ଯୋଉ ଅଛି ଘର କ୍ଲବ ଘର ସେଠି ବି ମଜା ମସ୍ତି ହଉଥିଲା ସେ ସୁ ଶୁ ନାହାନ୍ତି ବେଶି ଅଛନ୍ତି ଯିଏ ଛୋଟ କି ବଡ ଭାଇ। ଯିଏ ବି ଅଛି ଜଣେ ଦି ଜଣ ତାର ନିଜ ଇଏ ଟା ଆଉ ପରିବାର କୁ ବି ନିଜ ଘରେ ମାନେ ମୂଲ୍ୟବାନ ସମୟ ଅତିବାହିତ କରୁଛି, ଆଉ ସେମିତି ମିଶୁଛନ୍ତି। କିନ୍ତୁ ଏତେ ସମୟ ନୁହଁ। ଆଉ ସେତେବେଳେ ଥିଲା, କିନ୍ତୁ ଏବେ ଆମେ ଶୀଘ୍ର ଶୋଇପଡ଼ୁ ନହେଲେ ରାତି ଆମେ ଏଥିରେ ପାଠ ପଢ଼ୁଥିଲୁ। ମୁଁ ସକାଳୁ ଉଠିଲେ ତିନିଟା ରାତିରୁ ମୁଁ ଆଗେ ପଢୁଥିଲି। ତିନିଟା ରାତିରୁ ପଢ଼ିବି ପାଞ୍ଚଟା ପର୍ଯ୍ୟନ୍ତ ପାଞ୍ଚଟା ସମୟ ପର୍ଯ୍ୟନ୍ତ। ତାପରେ ପାଞ୍ଚଟା ସମୟରୁ ମୁଁ ଟିକେ ମାନେ ମୋତେ ସୁରକ୍ଷା ବାହିନୀରେ ଚାକିରି କରିବା ପାଇଁ ମୋତେ ବହୁତ ମାନେ ଇଛୁକୃତ ଲାଗେ। କାହିଁକି ନା ସୁରକ୍ଷାଟା ଦେଶ ପାଇଁ ବହୁତ ଜରୁରୀ। ଆଉ ସେଥିପାଇଁ ମୁଁ ସକାଳୁ ପାଞ୍ଚଟାରୁ ଉଠି ଫିର୍ ରନ୍ ମାନେ ଦୌଡା ଦୋଉଡ଼ି ଦେହର ସ ଶାରୀରିକ ମାନେ ଫିଜିକାଲ୍ ଟିକେ କରେ ବ୍ୟାୟାମ କରେ।
ତୁମେ ତାହେଲେ ଯେତେବେଳେ ରାତିରେ ସିନା ଜଲ୍ଦି ଖାଇଦଉଛ ଶୋଉଛ ତାହେଲେ କେତେବେଳେ ରାତିରେ?
ରାତି ଶୋଉ ଶୋଉ ମୁଁ ଏଇ ଆଜି ତମ ସହିତ କଥା ହଉଛି। କାଲି ମୁଁ ବି ଜଣେ ଫ୍ରେଣ୍ଡ୍ ଅଛି। ସାଙ୍ଗ ତା ସହିତ କଥା ହେବି ଘଣ୍ଟା ଦେଢ ଘଣ୍ଟା ନହେଲେ ସିଏ ରାଗିବ।
ଆଚ୍ଛା।
ତା ସାଙ୍ଗେ କଥା ହଉଛି କାହିଁକି ନା ଦିନରେ ମୁଁ ତାକୁ ଟାଇମ୍ ଦେଇ ପାରୁନି। ସମୟ ଦେଇ ପାରୁନି ଯିଏକି
ହୁଁମ୍।
ଆଉ ଟିଉସନ୍ ଫିଉସନ୍ ରହୁଚି। ଚଳିବା କଥା ଆଉ ଆଉ କଣ କରିବା। ସମିତିକି ସମୟ ଦବାକୁ ପଡିବନ ନା। ଯା ହୋଉ ଆଜି ଗୋଟେ ଭଲ ତମେ ମତେ ଚିହ୍ନିଥିଲ ନା ମୁଁ ତମକୁ ଚିନ୍
ହୁଁ ହୁଁ ହଁ।
ନା ଯେକୌଣସି କାମ ହୋଉ କି ଗୋଟେ କଣ ତାଙ୍କର ସିଏ ଆଣିକି ଆମକୁ ଏଠି ଜୁଟେଇଲେ କଥା ହବାପାଇଁ।
ହଁହଁ।
ଆଉ ଆଉ ଏଇଭଳିଆ ଚାଲଚି ସବ୍ ମୋର।
ହୁଁ। ହୁଁ ତାହେଲେ ତମେ ଶୋଉଚ ମାନେ ଶୋଇକିନା ବି ଏତେ ଜଲଦି ତାହେଲେ ଉଠିଯାଉଚ ପଢାପଢି ପାଇଁ।
ଉଁ ତିନଟା ରାତିରୁ ମୁଁ ଉଠିକି ପଢ଼ୁଚି। ତିନିଟା ରାତିରୁ ମୁଁ ଫୋନ ସୁଇଚ ଅପ୍ ଥାଏ। ଫୋନ ସେଠି ଆଉ ଆଲ୍-ମାନେ ଇଏ ନଥାଏ ଆଉ ମୋର ଆଉ ଗୋଟିଏ ବଡ଼ ଫାଇପ୍ ଜି ମୋବାଇଲ ଅଛି। ଆଉ ମୋର ବି ଗୋଟେ ଛୋଟ କମ୍ପ୍ୟୁଟର୍ ଲ୍ୟାପଟପ୍ ଟାଇପର ଅଛି। ଆଉ ସେଥିରେ ମୁଁ କ୍ଲାସ୍ କରେ। ତାପରେ ପାଠ ବି ପଢେ। ତାପରେ ଟିଉସନ ଏବେ ତ ସକାଳୁଆ ଆମର ମାନେ କଁ ମାନେ ସ୍କୁଲ ଅଛି ନା ଆଉ ଏତେ ଆଉ ଟିଉସନକୁ ମାନେ ନାଇଁ ସେଠି ତିନଟା ରୁ ଷ୍ଟାର୍ଟ ରାତି ସାତଟା ପର୍ଯ୍ୟନ୍ତ। ଆ ମାନେ ତା ଦେହରେ ସମୟ ଆଉ ନାଇଁ। ଟିଉସନରେ ମୋର ଏଇ ପନ୍ଦର ଷୋହଳ ହଜାର ହେଇଯାଉଚି।
ଆଚ୍ଛା ବଢିଆ ଆଉ।
ହୁଁ ଘର ପାଖରେ।
ଘର ପାଖ ପିଲାଙ୍କୁ ହିଁ ପଢାପଢି କର ନା କଣ?
ନାଇଁ ଆମ ଗାଁରେ ଟିକେ ଗାଁଠାରୁ ଟିକେ ଆମ ଘରଟା ହୋଉଚି କେନ୍ଦାପଡା। ଟାଉନ୍-ଟାଉନ୍ ପାଖାପାଖି। ଆଉ ଯେ ଟାଉନରେ ସ୍ ସବୁ ଟିଉସନ୍ କଲେ ଗୋଟେ ପିଲା ପନ୍ଦରଶ ଦିଏ ଦିଅନ୍ତି।
ଉଁ ଆଚ୍ଛା।
ଆପଣ ପଢୁଥୁବେ
ମାନେ ସବୁ ସବଜେକ୍ଟ ପଢାଅ କି ମାନେ କଣ?
ନାଇଁ ଆମର ପ୍ର ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ହୋଉଚି ସବୁ ବିଷୟ। ଆଉ ଷଷ୍ଠରୁ ଦଶମ ପର୍ଯ୍ୟନ୍ତ ହୋଉଚି ଗୋ-ସେମାନେ ଗୋଟିଏ ସବଜେକ୍ଟରେ ଆଉ।
ଆଚ୍ଛା କେତୋଳେ ଯାଉଚ କେତୋଳେ ପଢେଇବା ପାଇଁକି?
ଏବେ ମୋର ସକାଳୁଆ ଟିଉସନ୍ ଥିଲା। ଏବେ ସକାଳୁଆ ସ୍କୁଲ ଥିବାରୁ ହେଇପାରୁନେଇ। ଏଇ ଆଉ ଅଳ୍ପ ହଁ ତିନଟାରୁ ଆରମ୍ଭ କରୁଚି ଶେଷ ହୋଉଚି ସାତଟା।
ଆଚ୍ଛା ତମେ ଫ୍ରି ଟାଇମ ରାତିରେ ହିଁ ବାହାର କରୁଛ କଥା ହେବା ପାଇଁ।
ହଁ ରାତିରେ। ହଁ ସମୟ ମିଳୁଛି ରାତିରେ ବି ମୁଁ ଗାଧା ପାଧା କରି ବସିଥିବି। ଖାଇ ପିଇକି ଟିକେ ସାଙ୍ଗ ମାନଙ୍କ ସହିତ ଟିକେ ମଜାମସ୍ତି। କରି ତାପରେ ଗ୍ୟାସ ସାଙ୍ଗମାନେ ତାପରେ ବାହାରେ ରହୁଥିବା ସାଙ୍ଗମାନେ କାହିଁକି ନା ମୁଁ ଗାଁରେ ଅଛି ମାନେ ସବୁ ବିଷୟରେ ମତେ ବାହାର ସାଙ୍ଗ ମାନେ ପଚାରନ୍ତ ଆଜି କଣ ଅଛି ଗାଁ ରେ। ଆଉ ଗାଁ ରେ କଣ ହେଲା ଆଉ ଗଣେଶ ପୂଜା ଆସୁଛି କଣ କେମିତି କରିବା?
ଆଚ୍ଛା।
କୋଉଠୁ କାର ଆ ମାନେ। ମାନେ ଏ ଯୋଉ ପରିବାର ସମସ୍ୟା ମନେକର। କି ଯେ କୌଣସି ଗୋଟେ ଅଁ ମାନେ ଦେହ ଖରାପ ହେଲା କାହାର କଣ ମତେ କହନ୍ତି। ଆଉ ମୁଁ ମୋର ଯୋଉଠି ଯାଏ ମତେ ସବୁ ସାଙ୍ଗମାନେ ଯେତେବେଳେ ମାଗିବି ରିଚାର୍ଜ ଗୋଟେ କରିଦିଅ ମୋବାଇଲ। କରିଦିଅନ୍ତି କିଏ ମୁଁ କହିବି ଆଉ ପଇସା ନାହିଁ ଦୁଇଶହ ଟଙ୍କା ପଠେଇଥା। ହଉ ନିଅ ତାଙ୍କର ଯେତେବେଳେ ମୁଁ ଉଁ ମାନେ ସାହାଯ୍ୟ କରୁଛି।
ହୁଁ।
ଲେ ହଁ ଯାହା ହଉ ଶହେ ଦୁଇ ମାଗୁଛେ ଆମେ ଦେଇଦବା ଆମର ଗୋଟେ ଭଲ ମନ୍ଦ ଅଛି। ହୁଁ। ମୁଁ କହିଲି ମୋର କାମ କିଏ କରିବ ମୁଁ ତ ତମ ମାନଙ୍କୁ ସାହା ଯ୍ୟ କଲି ତମ ଅଁ ଦୁଃଖ ସୁଖରେ ସବୁବେଳେ ଜଡିତ ରହିଲି।
ହୁଁ ହଁ ଟା ସିଏ ସେଇ ସ କରିବେନି ସେଇମାନେ ସାହାଯ୍ୟ କରିବେ। ଏବେ ତ
ସିଏ କଲେ ସିଏ କରୁଛନ୍ତି କିନ୍ତୁ ସିଏ। ଅର୍ଥ ରାଶି ଉପରେ କରୁଛନ୍ତି କିନ୍ତୁ ଆମର। ସେ ପାଖରେ ଥିବା ଯୋଉ କାମ ଟା ସାହାଯ୍ୟ କରିବା। ଆଉ ପଇସା ପଠେଇଲେ ଲୋକ। ତ ହଁ ପଇସା ଆଜି ପଠେଇଲେ ଲୋକ ଯୋଉଠୁ ହେଲେ ଆସିିକି ସାହାଯ୍ୟ କରିବେ।
ହଁଁ।
ମୁଁ ଯଦି ତାଙ୍କୁ ମନା କରିଦେବି ସେ କଣ ଅନ୍ୟ ଲୋକକୁ କହିବେନି। ସେ ସେଇଟା ମୋ ଉପରେ ବିଶ୍ଵାସ। ସେ ଜାଣିଛନ୍ତି ଏଇ ପିଲା ଙ୍କ ଦ୍ଵାରା ଇଏ କାମ ଟା ସମ୍ଭ
ହୁଁ ହୁଁ ହୁଁ।
କୋଉ କହିଲେ ହଁ ଥରେ ଯିବ ଆଉ ଦ୍ୱିତୀୟ ଥରକୁ କହିଲେ। ହେ କିଏ ଯାଉଛି ମୋର। ମୋ ପରିବାର ଅଛି ମୋ ସାଙ୍ଗସାଥି ମୋ ଭାଇ ଭଉଣୀ ମୋ। ହଁ ଅଛନ୍ତି ସବୁ ମୁଁ ନାନା ନାନୀ ସବୁ ଦେଖିବି ତ। କିଏ ଦେଖେ ଏଇଟା ଭାବେ ସେଇଟା ମୁଁ ଭାବେ ନାହିଁ।
ହୁଁ।
ଆଉ କଥା ଆଉ। ତାପରେ ମୋ ବୋଉକୁ ଡାକି ଆଣି କ୍ଷୀର ଗ୍ଲାସ୍ ରେ ପିଇବାର ଅଛି।
ହୁଁ ହୁଁ ଆଚ୍ଛା।
ଆଉ କ୍ଷୀର ଗ୍ଲାସ ଆମର ଗଉଡ ଘର।
ଆଚ୍ଛା।
ଆମ ଗଉଡର ଆମ ବି ଗୋଟେ ଗାଈ ଅଛି।
ଆଚ୍ଛା ଗୋଟେ ଅଛି ନା କେତେଟା?
ନାଇଁ ଗୋଟିଏ ରଖିଛୁ। ମାନେ ଦେଶୀ ଗାଈ ଯେକି କ୍ଷୀର ଦଉଛି ଆମେ ଖାଉଛୁ କିଛି। ଆମ ଘର ପାଖରେ ଯୋଉ ଅଛି।
ଷ୍ଟୋରରେ ଦିଆ ହୁଏ ଯୋଉଟା ହଁ।
ମୋ ପାଠ ପଢା ମୁଁ ଆମ ଆଉ ମୁଁ ଜତି ସବୁ ସାଙ୍ଗସଥି ଗାଁ ରେ ମୁଁ ସମୁଜୁ ଅଧିକ ମାର୍କ ରଖିଥିଲି କିନ୍ତୁ ସେ ଯା ସେ ସବୁ ପାଠ ଚାକିରି କଲେଣି ସବୁ ବାହାରେ ରହୁଛନ୍ତି କିଏ ଗୋଟେ ଗର୍ଣ୍ଣମେଣ୍ଟ ଚାକିରି ପାଇନି। ମୋର ବି ହେଇଯିବ ଏଇ ବର୍ଷ ଦି ବର୍ଷରେ ଆମର ଆମର ଯୋଉ ସୁରକ୍ଷା ବାହିନୀ ପୋଲିସ ହଉ କି ଆମର ଇଏ ଆର୍ମି ଫାର୍ମି ହବ ହେଇଯିବ କାହିଁନା
ହଁ ଚେଷ୍ଟା କରୁଛୁ ପଢ଼ାପଢ଼ି କରୁଛୁ ହେବ ଆଉ ହୁଁ।